ଆଜ୍ଞା ସାର୍ କୁହନ୍ତୁ।
ଆପଣଙ୍କର ଯୋଉ ଫୋନ ଉଠାଇବାରେ ଏତେ ଲେଟ ହେଇଗଲା
ନା ନା ନା ନା ଭୁଲ୍ ମଏ ବସିକି ଏମିତି ଖେଳ ଦେଖୁଥିଲି ଓମେନ୍ସ ୱାର୍ଲ୍ଡ କପ୍ ଫାଇନାଲ ଆଉ।
ଆଜ୍ଞା ଆପଣ ତାହେଲେ ଓମେନ୍ସ ବିଶ୍ବ ମହିଳା ମାନଙ୍କର ବିଶ୍ଵକପ ଦେଖୁଛନ୍ତି। ଯାହା ହେଉ ଶୁଣିକି ମତେ ବି ମଧ୍ୟ ଖୁସି ଲାଗିଲା। ମୁଁ ଭାବିଥିଲି ଯେ ସେ ସବୁ ପୁଅ ପିଲା କେବଳ ମହି ପୁ ମାନେ ପୁରୁଷ ମାନଙ୍କର ବିଶ୍ଵକପ ଦେଖନ୍ତି ଆପଣ ପ୍ରଥମ ଥର ପାଇଁ ମୁ ଶୁଣିବାକୁ ପାଇଲି ଆପଣ ମହିଳା ମାନଙ୍କ ଙ୍କର ବିଶ୍ଵକପ ଦେଖୁଛନ୍ତି।
ଖେଳରେ ପୁରୁଷ ମହିଳା କଣ ଖେଳରେ ଆମେ ସମସ୍ତଙ୍କୁ ସପୋର୍ଟ କରିବା କଥା।
ଆଜ୍ଞା ଏପରି ଚିନ୍ତାଧାରା ଶୁଣି ମତେ ମଧ୍ୟ ବହୁତ ଖୁସି ଲାଗିଲା। ଆଉ ଆପଣଙ୍କ ରାତ୍ରି ଖାଇବା ହୋଇଗଲାଣି ନା ହୋଇନାହିଁ?
ଆମର ରାତ୍ରି ଖାଇବା ହେଇ ସାରିଲାଣି। ଆଉ ଖେଳରେ ସବୁବେଳେ ଆମେ କଣ କହିଲେ ସବୁବେଳେ ଆମେ ପ୍ରୋତ୍ସାହନ ଦବା କଥା ଯିଏ ହଉ ପୁରୁଷ ହଉ କି ମହିଳା ହଉ।
ଆଜ୍ଞା ଏପରି ଚିତା ଏପରି ଚିନ୍ତାଧାରା କଥା ଶୁଣି ଆପ୍ ମତେ ବି ମଧ୍ୟ ବହୁତ ଖୁସି ଲାଗିଲା। ଆଉ ବର୍ତ୍ତମାନ କଣ କିଛି କାର୍ଯ୍ୟ କରୁନାହାନ୍ତି ବୋଧେ। ଆପଣଙ୍କ ଦିନ ଆଜି କେମିତି ବିତିଲା କିଛି କହିପାରିବେ କି?
ଦିନ ଆଜି ଭଲ ବିତିଲା। ଆପଣ କାଲି ନାଲି ଚା ପିଇବେ କି?
ନାଁ ନାଁ ମୋତେ ନାଲି ଚାହା ପାଇଁ ଭଲ ଲାଗେନି ମୁଁ କ୍ଷୀର ଚାହା ପିଏ।
ଆପଣଙ୍କର ଗୋଟେ ଘନିଷ୍ଠ ବନ୍ଧୁ କହୁଥିଲେ ନାଲି ଚା ପିଇବେ ବୋଲି ତ।
ନାଁ ନାଁ ମୋତେ ସେ ନାଲି ଚା ପିଇବା ପାଇଁ ଭଲ ଲାଗେ ନାହିଁ ସେଟା ବହୁତ କଡା ଲାଗେ। କିନ୍ତୁ କ୍ଷୀର ଚାହାଟା ମତେ ବହୁତ ପସନ୍ଦ ଯଉଟାକି ମୁଁ ସବୁଦିନ ସକାଳୁ ଉଠିକି ପିଏ।
ଆଚ୍ଛା ଆଚ୍ଛା ମୁଁ ନାହିଁ ମୁଁ ସେଇଆ କହିଲି ନାଲି ଚା ଯଦି ପିଇବେ ଆପଣ ଭଲ ହୁଅନ୍ତା ଟିକେ।
ଆପଣ ଏତେ ମତେ ବାଧ୍ୟ କରିକି କହୁଛନ୍ତି ନାଲି ଚା ପିଇବା ପାଇଁ ହୋଉ ତାହେଲେ ଆପଣଙ୍କ ଘରକୁ କେତେବେଳେ ଗଲାବେଳେ ପିଇଦବା ଆଉ।
ହଁ ହଁ ଆଜ୍ଞା ଆପଣ ଘର ପାଖରେ ତ ହଁ ଆପଣ ଜାଣିିଥିବେ ନାଲି ଚା ଭଲ ମିଳେ। ଆଉ ଆପଣଙ୍କର ଆପଣଙ୍କର ଜଣେ ଘ
ଆଉଁ ମୁ କହିଲି ଆପଣ ବୋଧେ ଖାଉଛନ୍ତି ବୋଧେ।
ହଁ ଏମିତି ଦ ଟିକେ ପାଟିରେ କଣ ପକଉଥିଲି। ମୁଁ କହିଲି ଆପଣଙ୍କର ଗୋଟେ ଘନିଷ୍ଠ ବନ୍ଧୁ ସାଙ୍ଗରେ ଆଉ ଦେଖା ସା କ୍ଷାତ ହେଇଛି କି ନାହିଁ?
ଆଜ୍ଞା ମୋର ଏବେ ଘନିଷ୍ଠ ବନ୍ଧୁ ମାନଙ୍କ ସାଙ୍ଗରେ ସବୁଦିନ ଦେଖା ସାକ୍ଷାତ ହୋଉଛି ମୁଁ ବି ବର୍ତ୍ତମାନ କୁଆଡେ ଯାଉନାହିଁ ସେମାନଙ୍କ ଘରକୁ ଯାଉଛି ସେମାନଙ୍କ ପାଖରେ ବସୁଛି ତାଙ୍କୁ ତାଙ୍କ ସହିତ ଟିକେ କଥାବାର୍ତ୍ତା ହୋଇ ମନକୁ ଫ୍ରି କରି ମୁଁ ଘରକୁ ପଳେଇ ଆସୁଛି। ଆପଣ? କଣ କରୁଛନ୍ତି? ଆପଣ ସେମିତି କରୁଛନ୍ତି ତ?
ହଁ ସେମିତି ଏ ମୁଁ କହିଲି ଏ ଯୋଉ ମ୍ୟାନୁଫାକଚରିଙ୍ଗ ଆଣ୍ଡ ଇଞ୍ଜିନିୟରି ଟେକ୍ନୋଲୋଜି ଆପଣ ଆପରେ କଣ ଭାବିଛନ୍ତି ଡିପ୍ଲୋମା ପରେ କରିବେ?
ବର୍ତ୍ତମାନ ତ ମୁଁ କିଛି ଭାବି ନାହିଁ ଦେଖାଯାଉ ଭଗବାନଙ୍କ ଦୟାରୁ କଣ ହଉଛି। ମୁଁ ଏବେ ବର୍ତ୍ତମାନ ଭାବିଛି ଯେ ମୋର ଯଦି ଏଇ ପାଠ ପଢାଟି ସରିଗଲା।
ଏ
ତାପରେ ମୁଁ ନୂତନ ପଢା ପଢିବି, କିନ୍ତୁ ଯେହେତୁ ଘରର ଆର୍ଥିକ ପରିସ୍ଥିତି କିଛି ଠିକ ନାହିଁ ସେଥିପାଇ ମୁଁ ଭାବୁଛି ଆଗ କିଛି ଚାକିରି କରିନେବି ତାପରେ ପଛେ ଯାଇକି କିଛି ପାଠ ପଢିବି ବୋଲି।
ହୁଁ। ଆପଣଙ୍କର ଜଣେ ଘନିଷ୍ଠ ବନ୍ଧୁ ମୋ ସାଙ୍ଗରେ ଆଗରୁ ମିଶୁଥିଲା, ଜାଣିଛନ୍ତି?
ଆଜ୍ଞା ମୁଁ ଜାଣିଛି ତାଙ୍କ ନାଁ ବି ମୁଁ ଜାଣିଛି କହୁନାହାନ୍ତି ଆପଣ ତାଙ୍କ ବିଷୟରେ କଣ କହିବାର ଅଛି।
ନା ନା ସିଏ ରହୁଥିଲେ, ଯୋଉ ଆଗରୁ ରହୁଥିଲେ କୋଉଠି କହିଲେ ଆମର ଅ ବଡ ବଡ ଗେଟ୍ ପାଖରେ ଯୋଉ କ୍ୱାଟର ଗୁଡା ନାହିଁ ସେଇ ଭିତରୁ ରହୁଥିଲେ ସିଏ।
ଆଜ୍ଞା ଆଜ୍ଞା ଜାଣିପାରିଲି ଆପଣ କାହା କଥା କହୁଛନ୍ତି।
କିନ୍ତୁ ଭାରି ସାଧାରଣ ଲୋକଟିଏ ନା?
ଆଜ୍ଞା ଆସିବି, କହୁନାହାନ୍ତି କୁହନ୍ତୁ ଆପଣ କୁହନ୍ତୁ ତାପରେ ମୁଁ କହିବି।
ତାଙ୍କୁ ଆପଣ ବୁଦ୍ଧି ଯଦି ଶିଖେଇବେ ସିଏ ଆପଣଙ୍କୁ ବୁଦ୍ଧି ନ ଶିଖେଇକି, ସିଏ ଓଲଟା ଆପଣଙ୍କୁ ବୁଦ୍ଧି ଶିଖେଇ ଦେବେ।
ଆଜ୍ଞା ତାଙ୍କ, ସିଏ ବହୁତ ଭଲ ଲୋକ। ସେ ଏତେ ଭଲ ଲୋକ ଯେ ମୁଁ ଆପଣଙ୍କୁ ବାଖ୍ୟା କରିକି ମଧ୍ୟ କହିପାରିବି ନାହିଁ।
ହ ଆପଣଙ୍କ ବନ୍ଧୁ ଗୁଡା ଏତେ ସବୁ ଭଲ କେମିତି ହେଲେ?
ସେ କଥା ମୁଁ କହିପାରିବିନି, ସେଗୁଡ଼ା ଭଗବାନଙ୍କ ଆଶୀର୍ବାଦ ତାଙ୍କ ଉପରେ ଅଛି ବୋଲି ସେ ସେମିତି ହୋଇପାରିଛନ୍ତି। ହ
ଆପଣଙ୍କର ଯୋଉଠୁ ତିନିଟା ବନ୍ଧୁ ଅଛନ୍ତି ଯୋଉ ପାର୍କ ରେ ବସନ୍ତି ସିଏ ବି ଭାରି ଭଲ।
ଁ ଆଜ୍ଞା ଆଜ୍ଞା, ଆପଣ ତ ଯାହା ହଉ ଆପଣ କେତେ ଜଣ ବନ୍ଧୁ ମାନଙ୍କ ସାଙ୍ଗରେ ମୋର ମିଶିଛନ୍ତି। ଆପଣ ଏତେ ପ୍ରଶଂସା କରୁଛନ୍ତି, ଏହା ଶୁଣି ମତେ ବି ମଧ୍ୟ ବହୁତ ଖୁସି ଲାଗିଲା। ଆପଣଙ୍କ ବନ୍ଧୁମାନେ ମଧ୍ୟ ବହୁତ ଭଲ, ଆପଣଙ୍କର କେତେଜଣ ବନ୍ଧୁଙ୍କ ସାଙ୍ଗରେ ମୁଁ ବି ମଧ୍ୟ ମିଶିଛି। ଯାହାକି ମତେ ବହୁତ ଭଲ ଲାଗେ, ଆପଣଙ୍କର କେତେଟା ବଡ ଭାଇ ଅଛନ୍ତି ଆପଣଙ୍କର। ଅ ସଙ୍ଗତ ଦୋଷ ସଙ୍ଗତ ମାନେ କେତେଟା ଅଛନ୍ତି ତାଙ୍କ ସହିତ ମଧ୍ୟ ମିଶିଛି। ମତେ ବହୁତ ଭଲ ଲାଗନ୍ତି ସେ ଭାଇ ମାନେ।
କିନ୍ତୁ ଆପଣ ଯାହା କୁହନ୍ତୁ ଆପଣଙ୍କର ସେ ଯୋଉ ସାଧାରଣ ବନ୍ଧୁଟିଏ, ଯିଏ ରୁହେ ସେ ଗେଟରେ କ୍ଵାର୍ଟର ପାଖରେ, ସେ ସେ ଗୋଟେ ଟେ ଭାରି ସାଧାରଣ ଲୋକଟିଏ, ସେ ସମସ୍ତଙ୍କୁ ବୁଦ୍ଧି ଶିଖିକି ଅନ୍ୟମାନନଙ୍କୁ ବୁଦ୍ଧି ଶିଖେଇ ଦିଏ।
ଆଜ୍ଞା ଆଜ୍ଞା, ସେ ଟିକେ ଅଧିକ ବଡ ହେଇଯାଇଛନ୍ତି ତ ସେଥିପାଇଁ ଟିକେ ଏମିତି ହଉଛନ୍ତି। ଆପଣ ତାଙ୍କ, ସିଏ କଣ ଆପଣଙ୍କୁ କିଛି ଖରାପ ରେ କହିଲେ କି?
ନା ନା ମୁଁ କହିଲି ସେ ଏମିତି ବୁଦ୍ଧି ଶିଖଉଛନ୍ତି ଭଲ କଥା ନା ଆଉ।
ଆଜ୍ଞା ଆଜ୍ଞା ଆପଣ ଯଦି ତାଙ୍କ ଠୁ ଶିଖିବାକୁ ଚାହୁଁଛନ୍ତି, ଆପଣ ତାଙ୍କ ପାଖକୁ ଟିଉସନ ମଧ୍ୟ ଯାଇପାରିବେ।
ଆପଣଙ୍କର ବନ୍ଧୁଗଣ କେତେ ଥର ହୁଁ ପାର୍କ ଆଗରେ ବସି, ପାର୍କରେ ବସିକି ସେ ଯୋଉ ସମୟ ନଷ୍ଟ ଗୁଡା କରୁଛନ୍ତି, ସେଗୁଡା କଣ ଭଲ? ସେ ଖାଲି ଆଡୁ ସାଡୁ କୁଆଡୁ ପଇସା କେମିତି ରୋଜଗାର କରିବା ପାଠସଠ ନ ପଢି ପଇସା କେମିତି ରୋଜଗାର କରିବା, ସେଇଗୁଡା ସବୁ ଖରାପ କାମ ଜିନିଷରେ କଲେ କଣ ଭଲ? ପାଠ ପଢିକି ମା ବାପାଙ୍କ ନାଁ ରୋଶନ କରିବା ଟା ଭଲ ନା।
ନା ନା ଆପଣ ଯୋଉଟା କହୁଛନ୍ତି ସେଇଟା ବି ସତ କଥା ଯେ, ଦେଖନ୍ତୁ ଆମେ ତ ସମସ୍ତଙ୍କୁ ସବୁ କଥା ବୁଝେଇ ପାରିବା ନାହିଁ। ତ ଆମେ ଥରେ ଦିଥରେ ବୁଝେଇବା କଥା। ଯେହେତୁ ଆମେ ତାଙ୍କ ସାଙ୍ଗ। ତ ତାପରେ ସିଏ ତାଙ୍କ ଇଚ୍ଛା ଯାହା କରିବେ କରିବେ। ସେଥିରେ ଆମେ କାହିଁ ତାଙ୍କର ପର୍ସିନାଲ୍ ଲାଇଫ୍ ରେ ମୁଣ୍ଡ ଖେଳେଇବା। ତ ଆମେ ସେଇ ସବୁ କାମ କରିବା ନାହିଁ। ତାଙ୍କର ଇଚ୍ଛା ସେ ଯାହା କରୁଛନ୍ତି କରନ୍ତୁ।
ଆପଣଙ୍କର ଗୋଟେ ସାଙ୍ଗ ଅଛି ନା। ଯିଏ ସବୁବେଳେ କଟକ ପୁରୀ ଯାଏ।
ଆଜ୍ଞା ସେ ସାଙ୍ଗଟି ମୋର କଟକରେ ରହେ। ସେ ବାରମ୍ବାର ପୁରୀ ଯାଏ। ସେମିତି ମୋର ଦି ତିନି ଟା ସାଙ୍ଗ ଅଛନ୍ତି।
ହଁ ହଁ ମୁଁ ଚିହ୍ନିଚି ଆପଣଙ୍କ ବୋହୁତୁ ଭଲ ସାଙ୍ଗ କୁ ଯେ ସବୁବେଳେ କଟକ ପୁରୀ ଯିବା ଆସିବା କରେ।
ଆଜ୍ଞା। ସେ କଟକରୁୁ ପୁରୀ ପୁରୀରୁ ଦେଖ ସେ ସବୁବେଳେ ରାତିରେ ହିଁ ଯାଏ। ସେ ଦିନରେ ଏତେ ଯାଏ ନାହିଁ। ସେ ରାତିରେ ଯାଏ। ରାତିରେ ସେଠାରେ ଠାକୁରଙ୍କୁ ଦର୍ଶନ କରିକି ଫୁଣି ସକାଳୁ ସକାଳୁ ଫେରିଆସେ।
ଆପଣ କିନ୍ତୁ ଏଇଟା ମନେ ରଖନ୍ତୁ। ଆପଣ କେବେ ବି ଆପଣଙ୍କ ସାଙ୍ଗ ମାନଙ୍କ ଭଳିଆ ସମୟ ନଷ୍ଟ କରିବେନି। ବାପା ମା ପଇସା ନଷ୍ଟ କରିବେନି। ସେମାନେ ସିନା ପ୍ଲସ ଟୁ ପରେ ପାଠସାଠ ପ ପଢିଲେନି କିଏ କମର୍ସ ପଢିଲା। କିଏ ସାଇନ୍ସ ରେ ଅଳ୍ପ ମାର୍କ ରଖିଲା। ଆପଣ ଘରେ କଷ୍ଟ କରି ଡିପ୍ଲୋମା ପଢେଇଛନ୍ତି। ଆପଣ ଇଞ୍ଜିନିୟରିଂ ପଢିକି ଚାକିରି କରିବେ।
ଆଜ୍ଞା। ଆଜ୍ଞା। ମୁଁ ସେସବୁ ପ୍ରତି ଆପଣଙ୍କୁ ଧ୍ୟାନ ଦେବି। ସେଥିପାଇଁ ଆପଣ ବ୍ୟସ୍ତ ହୁଅନ୍ତୁନି ମୋର କେତେବେଳେ ସାର୍ କୋ ବିଜ୍ଞାନ କେତେକ ସାଙ୍ଗ ବାଣିଜ୍ୟରେ ମଧ୍ୟ ଅଛନ୍ତି। ସେମାନେ ବର୍ତ୍ତମାନ ଏବେ ଦ୍ଵାଦଶ ପାସ୍ କରିଛନ୍ତି। ତ ଦେଖାଯାଉ ସେମାନେ ଆଗକୁ କଣ କରୁଛନ୍ତି। ବର୍ତ୍ତମାନ ତ ମୁଁ ଭାବିଛି ଯେ ମୋର ଏକ ଚାକିରୀ ହୋଇଗଲା ପରେ। ମୁଁ ଯାଇକି ଯାହା ଅନ୍ୟ ପାଠ ମୋର ପଢିବି।
ଆପଣଙ୍କର ତ କୌଣସି ସାଙ୍ଗ କାହାର ମୁଁ ଦେଖୁଛି ପାଠ ପଢାରେ ମନ ନାହିଁ। ଯେତେ ସବୁ ଗଲତ୍ କାମ କରିକି ପଇସା ନବାରେ ମନ।
ଆଜ୍ଞା ଆଜ୍ଞା ସେମାନେ ଯାହା କରୁଛନ୍ତି କରନ୍ତୁ। ତାଙ୍କ କଥାରେ ମୁଣ୍ଡ ଖେଳେଇବା ନାହିଁ ଛାଡ଼ନ୍ତୁ। ସେ କଥା ଆଉ ଆପଣଙ୍କ ବିଷୟରେ କୁହନ୍ତୁ। ଆପଣ ଏବେ ବର୍ତ୍ତମାନ ଖାଇବା ତ ସରିଯିବଣି। ଆପଣ ବର୍ତ୍ତମାନ କଣ କରୁଛନ୍ତି କି?
ନାଇଁ ଏମିତି ବସିଥିଲି। ଆପଣଙ୍କର ସେ ଯୋଉ ସସ୍‌ ଭାବୁଥିଲି ସିଏ କେମିତି ଆଗରୁ ଅ ମାନେ ଦୈନିକ ଭାବରେ ସି ଆମକୁ ଓ କଣ କହିଲେ ଆମ କ ସାଙ୍ଗରେ ଯୋଗାଯୋଗ କରୁଥିଲେ। ତାଙ୍କର ସିଏ ଆ ପଣଙ୍କର ସେଇ ଯୋଉ ସାଙ୍ଗ। ଆଉ ତାଙ୍କର ବନ୍ଧୁ ଜଣେ
ଆଜ୍ଞା। ହଁ ତାଙ୍କ ବିଷୟରେ ତ ମୁଁ ଜାଣିଛି। କିନ୍ତୁ ସେ ତାଙ୍କ ବିଷୟରେ ଦେଖନ୍ତୁ ଅନ୍ୟ କାହା ବିଷୟରେ କଥା ହବା ମତେ ଭଲ ଲାଗୁନି ତ ସେଥିପାଇଁ ମୁଁ କହୁଥିଲି ଯେ ଆପଣ ନିଜ ବିଷୟରେ କିଛି କୁହନ୍ତୁ ଆ ପଣ କେମିତି କଣ କରୁଛନ୍ତି। ଆପଣ କଣ ପଢୁଛନ୍ତି ସେ ବିଷୟରେ କିଛି କହୁନାହାନ୍ତି?
ନା ପାଠ ପଢା ପଢି ତାଙ୍କର ବାଟରେ ଚାଲିଛି ଆଉ।
ଆଜ୍ଞା। ମୁଁ ଗୋଟେ କାମ କରୁଛି। ମତେ ଟିକେ ଜୋରରେ ଭୋକ ଲାଗିଲାଣି ମୁଁ ଯାଉଛି କିଛି ସମୟ ମୁଁ ଆଉ କିଛି ସମୟ ପରେ ଟିକେ ଖାଇଦେଇକି ଆସିବି ତାପରେ ଆପଣଙ୍କୁ ପୁନର୍ବାର ଫୋନ କରିବି ଭଲ ହବ ତ ନା ନାଇଁ?
ଆଜ୍ଞା।
ମତେ ଭୋକ ଲାଗିଲାଣି। ମୁଁ ଯାଇକି କିଛି ଖାଇଦେଇକି ଆସିଲେ ଭଲ ହୁଅନ୍ତା। ଆପଣ ଟିକେ କିଛି ସମୟ ବିଶ୍ରାମ ନେବେ କି?
ଆଜ୍ଞା ଆପଣ ଆଉ ଦି ମିନିଟ ରହିଯାଉନାହାନ୍ତି। ଆଉ ଦି ମିନିଟ ପରେ ବିଶ୍ରାମ ନେଇଯିବା ଆଉ ଦି ମିନିଟ ଥର ଆପଣ ରହିଯିବେ ଆଉ।
ନା ନା ବର୍ତ୍ତମାନ ମୋ ବନ୍ଧୁ କହିଥିଲେ ଯେ ଆଉ ଦି ମିନିଟ୍ କଣ ପାଇଁ ବା ରହିବି ଆଉ ଆଠ ମିନିଟ୍ ତ ହେଇଗଲାଣି। କଥା ହେବାରେ ମଧ୍ୟ ଅଧିକ କଥା ହବାକୁ ଇଚ୍ଛା ମଧ୍ୟ ହୋଉନି ନାହିଁ।
ନା ନା ଆପ ଆପଣଙ୍କୁ କହୁଛି ଟିକେ ଦଶ ଏଗାର ମିନିଟ୍ ହେଇଗଲେ ଆପଣ ତାପରେ ବିଶ୍ରାମ ନେଇଯାଆନ୍ତେ ଭଲ ହୁଅନ୍ତା।
ନା ନା ମୁଁ ଦଶ ଏଗାର ମିନିଟ୍ କଥା ହେଇକି ମଧ୍ୟ କିଛି ଲାଭ ନାହିଁ। ମୋତେ ଜୋର ଭୋକ ଲାଗିଲେ ମୁଁ ଟିକେ ଖାଇଦେଇକି ଆସେ।
ଆଜ୍ଞା ଆପଣ ଆପଣ ଆଉ ଦେଢ ମିନିଟ୍ ବି ରହିଗଲେ ଦି ମିନିଟ୍ ଖଣ୍ଡେ କଥା ହେଇଗଲେ ବି ଆପଣଙ୍କର ଭାରି ଉପକୃତ ମୁଁ ହୁଅନ୍ତି।
ଆରେ ମୁଁ ଆଉଥରେ ଆପଣଙ୍କୁ ଫୋନ୍ କରିବି ଆପଣ ବ୍ୟସ୍ତ ହୁଅନ୍ତୁ ନାହିଁ ରଖୁଛି ଧନ୍ୟବାଦ।